ହ୍ୟାଲୋ।
ହଁ ଭାଇ।
କଣ କରୁଛ?
କଣ କରିବା ବସିବା କଥା ଆଉ। ଆଉ ତ ତମେ ନାଁ ଏତେ ଜଲଦି ନୁହେଁ ସନ୍ଧ୍ୟାବେଳେ ଟିକେ ଚା ଖାଇଥିଲି ଆଉ
ଆଉ ଆଜି କୁଆଡେ ଯାଇଥିଲ ବୁଲାବୁଲି କରି?
ବୁଲାବୁଲି କଣ ଆଉ-ଉ ଏଇ ଛକ ଫକ ଟିକେ ବୁଲିବା କଥା ଚା ଫା ପିଇିକି ଆସିକି ଘରେ ବସିଛି ଆଉ
ତମର?
ହଁ ମୁ ଚାଁଲେ ଯାଇଥିଲି ଢେଙ୍କାନାଳ ଆଡେ ବୁଲିବାକୁ
ତମର ପବନ ଶୁଭୁଛି
ହଁ ଟିକେ ପବନ ହଉଛି ତ। ବାହାରେ ଟିକେ ପାଗ ଟା ଭଲ ଅଛି କ୍ଲିୟର
ନାଇଁ ନାଇଁ ନାଇଁ ନାଇଁ
ଟିକେ ପୋବ୍ଲେମ ଅଛି ମୁଁ ବୁଝିପାରୁଛି ଟି ଅପଡେଟ କଲି ତ
ଆ -ଇଏ ଯିବ ସୁବୁଛି ଯେ କିନ୍ତୁ ପବନ ସବୁଛି
ଓହୋ
ଅଁ ଅ ରୁମ୍ ନାହିଁ ତମର କି?
ଏବେ ଶୁବିଲା କ୍ଲିୟର।
ହଁ ଶୁବିଲା- ଶୁବିଲା- ଶୁବିଲା
ହଁ ଆଉ ହଁଁ ମୁଁ ବୁଝିପାରୁଛି।
ହଁ ସେଇ ତ ଅମାନ ମୁଁ ସେଇଥିପାଇଁ ବା ରୁମ ରେ କବାଡ ଦେଇକି କଥା ହଉଛି।
ହଁ।
ମୋର ଶୁଭୁଛି ଠିକି ଠାକ ଶୁଛିତ?
ହଁ ସବୁ ଠିକଠାକ ସବୁଛି।
ଓ ହୋ
ହଁ ଏଇ ମାର୍କେଟ ଯାଇଥିଲି ଉ ଟିକେ ପାଖ ମାର୍କେଟ କୁ ମୁଁ ସାଙ୍ଗମାନଙ୍କ ସହିତ ବୁଲି ବୁଲାଇକି ଖାଇ ପିଇକି ଜଷ୍ଟ ଏଇ ପହଞ୍ଚିଲୁ। ଆହୁରି ଗୋଟେ ବାହାଘର ଆଜି ଥିଲା ସାଙ୍ଗ ଗୋଟେ ସାଙ୍ଗ ଭଉଣୀର। ଟିକେ ଦୂର ବାଟ ହେଇଗଲା ବୋଲି ହଁ ଦୂର ବାଟ ହେଇଗଲା ବୋଲି ଆମେ ଗଲୁନି ଆଉ।
ଆଜି ତ ବାହାଘର ନଥିଲା ବୋଧେ ଆଜି
ଆଉ ଆଜି ପ୍ରବଳ ବାହାଘର ନାଁ।
ଆଜି ଲଘ୍ନ ଅଛି?
ହଁ ଆଜି ପ୍ରାୟ ସବୁଆଡେ ଆଜି ବାହାଘର।
ଓହୋ ହଁ ଆଜି ଚବିଶ ତାରିଖ ନା ଚବିଶ ତାରିଖ।
ହାଁ।
ହଁ ଆଜି ସୁଭ କାମ ଅଛି। ମୋର ଗୋଟେ ସାଙ୍ଗଟାର ମେଡିସିନ ଷ୍ଟୋର ତ ସେ ଆଜି ଆଉ ଗୋଟେ ବ୍ରା-ବ୍ରାଞ୍ଚ ଖୋଲା ତ ହଁ ମ ହଁ ତାହାଲେ ଆଜି ଶୁଭ ଅଛି। ସେ ଆଜି ଆଉ ଗୋଟେ ଓପନ କଲା ତ ଯାଇଥିଲୁ ସେଇ ଇନାଗୁରେସନ ହେଲା। ଆମର ଯାଇଥିଲୁ ସବୁ ସାଙ୍ଗସାଥି ବସିକି ଆସିଲୁ ଆଉ।
ହଁ ବସିକି ବୁଲି ବୁଲା କି ସାଙ୍ଗ ଦୋକାନ ଖୋଲା ହେଲା ଟିକେ ଏଞୟ କରିକି ଆଇଲ ଆଉ।
ହଁ ହଁ ହଁ। ସାଙ୍ଗ ସା
କଣ ଖାଇବା ପାଇଁ ଭଲ ଲାଗେ କଣ?
ଭଲ କଣ ନନଭେଜ ଉପରେ ତ ଆଉ ପୁଅ ପିଲାଙ୍କର ନନଭେଜ ଆଉ
ପୁଅ ପିଲା ତ ମାନେ ତ ନନଭେଜ ଆଉ ବାହାରକୁ ଯିବେ ଚାରିଆଡେ ବୁଲିବେ।
ଘରେ ଥିଲେ ବି ଘରେ ଥିଲେ ବି ବାର ଦେଖି ହେଲା ମାନେ ଆ ନନଭେଜ ଟା କର ନହେଲେ ଖାଇ ହବନି।
ଚିବନି ଆଉ।
ନହେଲେ ସାଧା ଯଦି କଣ୍ଟିନ୍ୟୁସଲି ଚାରି ଦିନ ଖାଇବ ପାର୍ଟି ଛାଡ଼ିକି ମାନେ ସ୍ୱାଦ ଛଡ଼ିଦିଅ।
ଆଛା।
ଓ ଏଇଆ ତାପରେ ଖାଇବା ଉପରେ ବେଶୀ ନନଭେଜ୍ ଉପରେ ସବୁ ଯାହା ଚିକେନ ଉପରେ ଆଉ।
ହୁଁ ଚିକେନ ମାଛ ଅଣ୍ଡା।
ତା ତାପରେ ବି ଆମେ ପ୍ରତି ଦି ସପ ତାର ଏଇ ଯୋଉ ରବିବାର ଆସେ ଯାହାହେଲେ ଥରେ ଭୋଜି କରିବାକୁ ପଳଉ।
ତୋ ସାଙ୍ଗମାନ ସହିତ। ଯାହା ବି ହେଲେ ଭୋଜି ଗୋଟେ ହେଇଯାଇଥିବ।
ହଁ ଗୋଟେ ଜାଗା ଅଛି ମାନେ ସେଠି ପୁରା ଆମ୍ବ ଗଛ ଲାଗି ଲାଗି ଅଛି। ଦଶଟା କୋଡିଏ ଟା ପୁରା ଛାଇ ଜାଗା ସେଇଠି ପଳଉ କେହି କେହି ନଥିବେ ପୁରା ଶାନ୍ତ ଜାଗା ବସିକି ଏଇଠି ଖାଇ ପିଇକି ଶୋଇକି ଆସିଲୁ।
ହୁଁ ହୁଁ ଦିନରେ?
ହ ଦିନରେ ଏଇ
ଉଁ ହଁ ଖରା ବେଳେ ତ ଗୋଟେ ଭଲ ଛାଇ ଜାଗା ଗଛ ଟିକେ ହେଇଥିବ। ସେ ଜାଗାରେ ବସିବ ତ ପୁରା ଶାନ୍ତି ଲାଗିବ ଆଉ ସୁଲସୁଲିଆ ପବନ ଦଉଥିବ ଆଉ। ରୋଷେଇ କରି ଭୋଜି କରି। ଖାଇଲେ ଆହୁରି ମଜା ଗୋଟେ ବଣ ଭୋଜି ଭଳିଆ ଲାଗିବ।
ହ ହୁଁ ହୁଁ। ଆଉ ତାପରେ ସେଇଠି ଗୋଟେ ଥାଏ ପୋଖରୀ ଭଳିଆ ଥାଏ ସେଠି ଗାଧେଇବୁ ସେଇଠି ଖାଇବୁ। ଏଇଠି ଆସୁ।
ପୁରା ଜଣା ହିଁ ପଡିବନି ଖରା ଦିନ ବୋଲି ଖରା ହଉଛି ଗରମ ହଉଛି ବୋଲି କିଛି ଜଣେଇବନି।
କିଛି କିଛି ଲାଗିବନି ବା ମାନେ ସେଠି ଗଛ ଛାଇଟା ତମର ପବନ ତମର ପବନ ଶୁବୁଛି।
ପବନ ଦଉଛି ବୋଧେ ଜୋରସୋରେ ଏ ବୋଧେ ରାତିରେ ବୋଧେ ବର୍ଷା ତା ହବ ବତେ ଆଉ।
ହଁ ବର୍ଷା ତ ପାଗ ଉଠେଇଛି ବର୍ଷା ପାଗ ହଁ ଦେଖେଇଛି ବର୍ଷା ହେଲେ ବି ଭଲ ଆଜିବି ପ୍ରବଳ ଗରମ ହେଇଥିଲା ଖରା ଗରମ ବି ଲାଗୁଛି।
ହଁ ଆଜି ଟିକେ ଖରା ହେଇଥିଲା। ଖରାବେଳେ ଜୋରେ ଖରା ହେଇଛି।
ହୁଁ।
କାଲି ପୁରା ରାତି ଏଗାରଟାରେ ବର୍ଷା ହେଇଛି ଟିକେ।
ଆମ ଆଡ଼େ ତ କାଲି ହେଇନି ଏତେ ବର୍ଷା।
ଆଉ ତାହେଲେ ମୁଁ ଯାହାକୁ ପଚାରୁଛି କାହାଆଡେ ହେଇନି ଖାଲି ଖାଲି ଆମର ଆଡେ ଏ କଣ ବର୍ଷା ହେଇଛି ନା କଣ?
ଭଲ ନା ତମ ଆଡେ ହେଇଛି ମାନେ କେତେ ଗୌରବର କଥା ଖରା ଦିନକୁ ଗରମ ଯେଉ ଭଳିଆ ହଉଛି।
ଆରେ ନା କାଲି କାଲି ପାଗ ବି ପାଗ ବି ପୁରା ନର୍ମାଲ ଥିଲା ମାନେ ଖରା ନଥିଲା କାଲି କିନ୍ତୁ କାଲି ମୁଁ ଶୋଇଲା ବେଳକୁ ଏଗାରଟା ବେଳକୁ ମାନେ ଶୋଇଛି ଏଆଡେ ବର୍ଷା ନାଦୁଛି ତଥାପି ମୁଁ ଜାଣିବି ହଁ ଶୋଇଛି ତ ଆଉ କଣ ଆଉ ବର୍ଷା
ହି ହିଁ।
କାଲି କିନ୍ତୁ ବର୍ଷା ନାଦିଛି ପୁରା।
ଯାଅ ତମେ ପୁଣ୍ୟ କର୍ଛ ବୋଲି ତମ ଆଡ଼େ କାଲି ବର୍ଷା ହେଲା ଆମ ଆଡ଼େ ବର୍ଷା ଫର୍ଷା କିଛି ନାହିଁ।
ଆଉ ଆ ତମେ ତାଏଲ୍ ପାପ କରୁଛ ଆଉ।
ହଁ ଏୟା ହବ ଖରା ଦିନରେ ବର୍ଷା ହଉନି ମାନେ ଯୋଉମାନେ ପାପ କରୁଛନ୍ତି ତାଙ୍କ ଆଡ଼େ ବର୍ଷା ହବନି।
ନଡ଼ିଆ ନଡ଼ିଆ ପଡ଼୍ ଥାନ୍ତା।
ହଁ ଗୋଟା ନଡ଼ିଆ ବସାନ୍ତିନା କଣ ବର୍ଷା ପାଇଁ?
ଏସ୍ ଯୋଉ ନା ନା ତାର ଗୋଟେ ଅଲ୍ଗା ସିଷ୍ଟମ୍ ଥାଏ। ମାନେ ବାଆଘର ଟାଇମ୍ ରେ ଏ ମାନେ ଆମର୍ ଗୋଟେ ମାନେ ମାମୁଁ ପୁଅ ବାଘର ହେଇଥିଲା। ରିସେପ୍ସନ ଟାଇମ୍ ରେ ବର୍ଷା ଜୋର୍ରେ ସକାଳୁ ନାଦିଲା। କଣ କରିଏ କଣ କରିବେ ଗୋଟେ ପିଲାକୁ ସାର୍ଟ ପେଣ୍ଟ ଖୋଲ୍ ଦେଇକି ତାକୁ କଇଲେ ନଡ଼ିଆ ଧରିକି ଆ ସେଡି ଥ ମାନେ ପୂଜା ଫୂଜା ନା ହୁଏ ନା ଖାଲି ଜଷ୍ଟ୍ ମାନେ ସେଠି ଥୋଇ ଦିଅନ୍ତି, ମାନେ ପୁରା ଆ ସେ ପିଲା ଟା ପୁରା ପେଣ୍ଟ୍ ସାର୍ଟ ଖୋଲିକି ସେଇଟା ଉ ନଡିଆଟା ଥୋଇଲା, ତାପରେ ସତ୍ କୁ ସତ ବର୍ଷା ବନ୍ଦ୍ ହେଇଗଲା।
ହଁ ଗୋଟେ ଢଗ ନା ଯୋଉ ଗୋଟେ କଣ ଗୋଟେ ଅଛି ସେଇଟା ମୁଁ ଜାଣିଛି।
ନା ମୁଁ ବି ସେଇଟା ପ୍ରଥମ୍ ଥର ପାଇଁ ଦେଖିଲି ମୁଁ-ଆ-ମୁଁ ଏତେ ଜାଣିନି ତା ଓଏ ଏମତି ହେଇଗଲା। ତାର୍ ବର୍ଷା କମିଗଲା। ଆଉ ଏୟା କଥା ଆଉ ଆଉ ତ ମାନେ କଣ୍ ପଢ଼ାପଢ଼ି ଚାଲଛି?
ପଢ଼ାପଢ଼ି ତ ସଇଲାଣି। ଏଁ ଗୋଟେ ଜାଗାରେ ଅଛି ଜବ୍ ରେ
ଜବ୍ ଚାଲଛି?
ଆଁ ଦିନରେ ସେଇଥିପାଇଁ ଟାଇମ୍ ହଉନି ଟିକେ ଟାଇମ୍ ଦବା ପାଇଁ ଏଥିରେ। ରାତିରେ ଆଇଲା ପରେ ଫ୍ରେଶ୍ ହେଇକି ଟାଇମ୍ ଦେବା ପାଇଁ ପଡ଼ୁଛି।
ଆ ସେଦିନ ତ ସମସ୍ତେ ବେସ୍ତ।
ହୁଁ ତ ଖାଲି ଦି ଜଣ ପିଲା ଥିଲେ ମତେ ମେସ୍ କରିଥିଲେ, କିନ୍ତୁ ତାଙ୍କୁ ମୁଁ ଆସ୍ ସିକି ଫ୍ରି ହେଇକି ଫୋନ୍ କଲା ବେଳକୁ ସିଏ ବେସ୍ତ, ମୁଁ ଭାବିଲି ବୋଧେ ସିଏ ବୋଧେ ଆଉ କାହା ହିତ ମାନେ କାମ କରୁଛନ୍ତି ସେଇଥିପାଇଁ
ହଁ, ଅହ ଆ ସମସ୍ତେ ବ୍ୟସ୍ତ ରହୁଛନ୍ତି ନା। କାଇକିନା
ସବୁ ରାତି ବେଳା ଯିଏ ସବୁ ଯୋଉଠି ଆମର୍ ଯେ ସଂସ୍ତାରେ ସବୁ ରାତି ବେଳେ ସବୁ ଫାଙ୍କା ଥିବେ, ଦିନରେ ସବୁ ନିଜେ ନିଜ କାମ କଲେ ରାତିକି ଫ୍ରି ହେଇକି ଟାଇମ୍ ଦେଲେ ଏଥିରେ।
ବାସ୍ ବାସ୍ ବାସ୍ ଠିକ୍ ଠିକ୍ କଲ।
ହଁ ବା ଆରେ ସେଇଥିପାଇଁ ମୁଁ -ମୁଁମୁଁ କାହାକୁ ଫୋନ୍ କରିବି କାଆକୁ ଫୁନ୍ କରିମି ବୋଲି ଗୋଟେ ସାଙ୍ଗ୍ ହଁ ଗୋଟେ ସା ତାଙ୍ଗ ପିଲାଟେ କଇଲା ତମ ନା ହଉ ଦେଖିବା ଫୋନ୍ କରି କଥା ହୁଏ।
କି ଆଜି ଅ ହ
ଫୋନ୍ କରଥିଲି ସିଏ ଏବେ ଗୋଟେ କଣ ବାହାରେ ଅଛନ୍ତି ବାହାରକୁ ଯାଇଛନ୍ତି ବୁଲିବା ପାଇଁ ମୁଁ କଇଲି ଦେଖିବା ନଏଲେ
ନା ମୁଁ ତାଙ୍କ ସହିତ ବୋଧେ ଦିନରେ କଥା ହେଇଥିବି ବୋଧେ।
ହାଁ ବୋଧେ କଥା ହେଇଥିବି କି କଣ।
ନା ମୁଁ ଆଜି ଫାଷ୍ଟ ଟାଇମ୍ କଥା ହେଲି ବା ମୁଁ ଆଜି ଏଇ ସକାଳୁ ଫାଷ୍ଟ ଟାଇମ୍ କଥା ହେଇଛି।
ନା ଆଜି ତମର୍ ଯୋଉ ମାନେ ଅନ୍ କଲ ଦିନ୍ଷଟାକୁ
ମାନେ ଅନ୍ ଥିଲା ମୋର ତ ଟିକେ ଟାଇମ ହେଲାଣି ଏ ଦି ଦିନ ହେଲା ଟାଇମ୍ ଟୋଟାଲ ହେଇନଥିଲା।
ହୁଁ ହୁଁ।
ମୁଁ ପହର ଦିନ ସୋମବାର ଦିନ ଟିକେ ଭୁବନେଶ୍ଵର ପଳେଇଲି ଟିକେ କାମ ଥିଲା। କାଲି ଟିକେ ଏଇ ଯୋଉ କାର ପାର୍କିଂ ପାଇଁ ସେ କାର ଯୋଉଟା ନଥାଏ ନା ଯୋଉ ଇଏଟା ଉପରେ ଖାଲି କୁଣ୍ଟ ଚାରିଟା ପୋତି ଦେଇକି ତା ଉପରେ ଟିଣ ପକେଇଦଲି ସେଥିପାଇଁ କାଲି ଟୋଟାଲ ଫାଙ୍କା ହେଲାନି।
ଓହୋ ହୋ କାର୍ ରହିବା ପାଇଁ ପାର୍ ଗୀକରିବା ପାଇଁ ହଁ ବର୍ଷା ବର୍ଷି ଖରା ପାଇଁ ଗୋଟେ
ହଁ ଏଇ ମାନେ ବର୍ଷା ଦିନ ଆସୁଛି ତ ମାନେ ବର୍ଷା ଜୋର ହହୁଛି ସେଇଥିପାଇଁ ସେଇଥିପାଇଁ କରିଥା ହଉଛି।
ଓହୋ ସେଠି ବ୍ୟସ୍ତ ରହିଲ ସେଠି ଦୁନିଆ କାମ ଏଟା ଆଣେ ସେଟା ଆଣେ ବାଉଁଶ ଆଣେ ଗାତ ଖୋଳ।
ହଁ ବା ସେ ସନ୍ଧ୍ୟା ବେଳେ ପୁରା ଟାୟାର୍ଡ ହେଇ ଏ ମିତୀ ଆଉ କସଗେ କଥା ହେବାକୁ ଇଚ୍ଛା ହେଲାନାହିଁ।
ହଁ ଆଉ ଯା ହେଲେ ଦିନ ସାରା ଖଟିଲେ କାମ କଲେ
ହୁ ହୁ।
ଆଉ ସଞ୍ଜ ବଳକୁ ପୁରା ପେସେନ୍ସ ନଥାଏ। ରେଷ୍ଟ ନବା ପାଇଁ ବଡି ଇଚ୍ଛା କରେ।
ସକାଳୁ ହି କଥା ହଉଚଛି ସକାଳୁ ଯାହାକୁ ପାଉଛି ତାକୁ ଫୋନ କରୁଛି। ଆଉ ନହେଲେ ମେସେଜ କରୁଛି ଯିଏ ତାଙ୍କରେ ରହୁଛି ତାଙ୍କୁ ଉଠେଇ ପକଇ ଫୋନ କରୁଛି ଆଉ।
ହଁ ଯିଏ ଫାଙ୍କା ଅଛି ଫାଙ୍କା ହବ କାହିଁକି ଆମେ ଏଇ କାମ ଟା କରିଦେଲେ ଆମର ଯିବ।
ହେଇଲା ଗୋଟେ ହସ କଥା ଶୁଣିବ ଗୋଟେ ଝିଅ ସହିତ କଥା ହଉଥିଲି ସେମାନେ ମଜା ମସ୍ତିରେ ଚାଲିଲା ମୁଁ ତାକୁ କହିଥିଲି ମୁଁ ସାଢେ଼ ମାନେ ମୁଁ ଷାଠିଏ ବର୍ଷ ବୁଢା଼ ଏ ହିସାବରେ ତା ସହ କଥା ହେଲି ପୁରା ମଜା ମସ୍ତି ଚାଲିଲା। ହୁ ହୁ ଯାଇଁ କିଏକାଥରେ ସାରିକି ଯାଇଛି।
ଓହୋ ସେ ଚାରି ଥର
ହଁ ହଁ ହଁ ହଁ ଚାତର ଚାରି ଥର ହଁ। ଚାରି ଥର ମାନେ ଆଠ ଥର ସରି ସରିଗଲା ପୁରା ଆଉ।
ଓ ଚାରି ଚାରି ଆଠ।
ହଁ ସରିଗଲା ତାପରେ ମୁଁ କହିଲି ହଉ ମଜା ପୁଣି ପରେ ଦେଖାବ।
ହଁ। ଅହ ହଉ ଆମର ତ ଏବେ ବୋଧେ ସମୟ ହେଇଗଲାଣି ବୋଧେ
ନାଇଁ ନାଇଁ ନାଇଁ ନାଇଁ ନାଇଁ ନାଇଁ ସେ ଅଟୋମେଟିିକ କଟିିବ। ବାର ବାର ମିନିଟରେ ଅଟୋମେଟିକ କଟିବ ତମେ କଥା ହଉ ତ ସେ କଟିଯିବ।
ଆ ହ।
ର ଫାଷ୍ଟ ଟାଇମ୍ ବୋଧେ।
ନା ନା।
ଆଉ ନା ତମେ କାଟିଦେଇ